ହାଲୋ, ହଁ। ହଁ ଭଲ, ସୁଖେ ଦୁଃଖେ ଆଉ।
ସୁଖ କଉଠୁ ଆସିଲା, ଦୁଃଖ କଉଠୁ ଆସିଲା? ହୁଁ
ହା ହା, ଜୀବନରେ ତ କିଛି ସୁଖ କିଛି ଦୁଃଖ ଥାଏ ନା, ସମ୍ପୂର୍ଣ୍ଣ ଭାବରେ ତ ସୁଖ ନଥାଏ?
କଣ କରିବା ଆଉ ଏଇ ତ ଜୀବନ ଆଉ। ଦୁଃଖ ଅଧେ ସୁଖ ଅଧେ ସବୁ ମିଶି ବାଣ୍ଟି ଇସି କିଛି ରହିବାକୁ ପଡିବ।
ହଁ। ସମ୍ପୂର୍ଣ୍ଣ ଭାବରେ ତ କହିପାରିବାନି ଆମେ ସୁଖରେ ଅଛୁ କି ସମ୍ପୂର୍ଣ୍ଣ ଭାବରେ ହଁ ଦୁଃଖ କଥା ହେଲେ କହିହବ। ହଁ ଆମେ ଦୁଃଖରେ ଅଛୁ। କାହାକୁ ଭଗବାନ କେତେବେଳେ ସୁଖ ଦେଉଛନ୍ତି କାହାକୁ କେତେବେଳେ ଦୁଃଖ ଦେଉଛନ୍ତି ନାଇଁ।
ହଁ। ହ କରିପାରିବା ଆଉ ସୁଖ ଦୁଃଖ ସବୁବେଳେ ଲାଗି କିହିଁ ରହିବ
ଲାଗିକି ହି ରହିବ। ସୁଖ, ଦୁଃଖ ସବୁବେଳେ ଲାଗିକିଁ ହିଁ କହିବ।
ହଁ।
ଆଉ ତମ ସିଆଡେ ପାଗ କେମିତି।
ପାଗ ପୁରା ରଜ ପାଗ ଦେଇଛି।
ରଜ ପାଗ ରଜ ତ ସଇ ଲାଣି ଏଥର ତମ ରଜ କେମିତି।
ହ ରଜ। ରଜରେ ରଜପାଗ ଦେଲାନି କିନ୍ତୁ ରଜ।
ହୁଁ ହୁଁ ରଜ ପରେ ରଜ ପାଗ ଦଉଛି ହଁ।
ରଜରେ ଖାଲି ବର୍ଷା ଖରା ହେଲା କିନ୍ତୁ ଏବେ ଇ।
ଗୋଟେ ରଜ ଯାହା ହଉ ଯେମିତି ଆଡଜଷ୍ଟ ହେଇଗଲା କିନ୍ତୁ ଲାଷ୍ଟ ରଜ ତ ବର୍ଷା।
ବର୍ଷା ତ ବହୁତ ହେଇଛି ଲାଷ୍ଟ ରଜରେ।
କୁହନା କୁହନା ଏତେ ବର୍ଷା ହେଇଛି। ତୁ ରଜରେ ସିନା
ବର୍ଷା ନହେଲା ବେଳକୁ ବି ହଁ ବର୍ଷା ନହେଲା ବେଳକୁ ବି। ଖରା ଗରମ ଏତେ ଜୋର ହଉଛି ଯେ କୁଆଡେ ଯିବାକୁ ଇଚ୍ଛା ହଉନି।
ହୁଁ ହୁଁ ଖରା ଗରମ। ତାପରେ ଏବେକୁ ଟିକେ ହେଇ ଗରମ କମିଲା। ରଜ ବେଳକୁ ତ ରଜ ପୂର୍ବରୁ ତ ମାନେ ଗରମ ମାନେ ଏତେ ଜୋର ହଉଥିଲା। ଖରା ବି ଯୋଉ ସେ ଟାଇମି ରେ ଜୋର ହେଲାନି କି।
ହଁ।
ଖରା ତ ବହୁତ ହଉଥିଲା ଘରୁ ହିଁ ବାହାରି ହଉନଥିଲା। କି ଏସି, ଫ୍ୟାନ ତୁ ଯା। ହୁଁ ଫ୍ୟାନ ରେ ଟିକେ ଆସି ବସିଲା ବେଳକୁ ସେ ଲାଇନ ବି ସାଙ୍ଗ ସାଙ୍ଗ କଟ।
ହଁ ବର୍ଷା ହେଲେ ତ କରେଣ୍ଟ ପଳେଇବ ନା। ଘଡଘଡି, ଚଡ ଚଡ଼ି ମାରିବ।
ଘ ବେଶ। ଶୀତ ଏଥରକ ଘଡ଼ଘଡ଼ି, ଚଡ଼ ଚଡି ବେଶୀ ମାରିଛି।
ମୁଁ ଲୋକ କେତେ ବି କ୍ଷୟ, କ୍ଷତି ହଉଛି ଏ ଘଡଘଡି। ଚଡ଼ ଚଡ଼ି ରେ ଲୋକ ମରି ଯାଉଛନ୍ତି।
ଆମ ଏପଟରେ ବି ବହୁ ଦି, ତିନିଟା ଲୋକମାନଙ୍କର। ମାନେ ମରିଗଲେ ମୃତ୍ୟୁ ହେଇଗଲା।
ଏଇ ଯୋଉ ଘଡଘଡି, ଘଡଘଡିରେ।
ସେଇଆ ତ ଘଡଘଡି, ଚଡ଼ ଚଡ଼ି ବହୁତ କ୍ଷତିକାରକ।
ଘଡଘଡି ହଁ ଘଡଘଡି ଚର୍ଚରି ଆଉ ଜଣଙ୍କ ଘରେ ଘର ପାଖରେ। ତାଙ୍କ ଘରେ ନଡ଼ିଆ ଗଛ ପଇଲା।
ଓହୋ।
ଏଇ ଯୋଉ ଘଡଘଡି ଚଡ୍ ଚଡିରେ।
ହବ ଆଉ ଏ ତେ ଜୋରେ ଘଡଘଡି ଚଡ ଚଡି ମାଲେ କଣ କରିବ ମଣିଷ।
ହୁଁ। ବୋହୁତ୍ ଘଡଘଡି ଚଡ ଚଡି ଏ ବର୍ଷ ଟା ବି ହେଇଚି। ତାନେ ଅଷାଢ ମାସ ନ ହେଇଥିବା ପୂର୍ବରୁ ଏମିତି ହଉଛି ଅଷାଢ ମାସ ହେଇ ଆରମ୍ଭ ହେଲା। ଭାବି ପରୁଥା ଆପରେ କଣ ହବ।
ହଁ।
ଜଷ୍ଟ୍ ଏବେ ଅଷାଢ଼ ମାସ ଆରମ୍ଭ ହେଇନି କି?
ହଁ ଅଷାଢ ବର୍ଷ ଆରମ୍ଭ ହଉଥିଲା।
ହୁଁ ଅଶାଢ ମାସ ଏବେ ଆରମ୍ଭ ହେଲା। ବର୍ଷା ହବ ତାପରେ ରଥଯାତ୍ରା ଟାଇମ୍ କୁ ପ୍ରବଳ ବର୍ଷା ହୁଏ ନା କି।
ହଁ ରଥଯାତ୍ରା ବି ରଥଯାତ୍ରା ବି ଖରା ବି ହୁଏ ବର୍ଷା ବି ହୁଏ।
ହୁଁ ଖରା ବି ହୁଏ ବର୍ଷା ବି ହୁଏ। ଖରା ବର୍ଷା ଲାଗିକି ରୁହେ ଆଉ ରଜରେ ଏଥର କୁଆଡେ ଯାଇଥିଲା ବୁଲିବାକୁ?
ରଜରେ ଯାଇଥିଲି ମହେନ୍ଦ୍ରଗିରି ଯାଇଥିଲି ବୁଲିବା ପାଇଁ। ସାଙ୍ଗମାନୋନ ସମସ୍ତେ ଯାଇଥିଲୁ। ସେଠିପୁରା ପ୍ରକୃତିର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଚୁ। ପ୍ରକୃତି ମା ର କୋଳରେ ଆମେ ପୁରା ବସିକି ଝୁଲିଲୁ।
ନା ଆଉ କଁ ଭଲ ଆଉ ତମେ ହେ ତମେ ଯେ ରଜ ଟାକୁ ପାଳନ କରିଚ।
ଆଉ କଁ କରିବା ରଜ ଆଉ ଏତେ ବଡ ରଜ ଆଉ ତାକୁ ପାଳନ ନ କଲେ ଆଉ ହବ?
ହଁ ଝିଅ ପିଲାମାନାନଙ୍କର ତ ରଜ ହିଁ ଭଲ। ଭଲ ପର୍ବ ସବୁଠାରୁ ନୁହେଁ କି? ରଜ ଆସିଲା ମାନେ ଝିଅମାନୋନ ପୁରା ଖୁସି।
ହଁ ପା।
ମାନେ ରଜ ଥିବ ପନ୍ଦର୍ ଦିନି ଚାଲ ଯିବା କଣ କିଣାକିଣି କରିବା ରଜ ପାଇଁ ହିଁ ଚାଲ ଶାଢୀ ଆଣିବା ଚାଲ ଡ୍ରେସ୍ ଆଣିବା। ଚାଲ ମେହେନ୍ଦୀ ଆଣିବା ଚୁଡ଼ି ଆଣିବା।
ସେଇଆବା ରଜ ସଜ ବାଜ ଆଉ ନାଁ ଅଛି ଆଉ।
ହୁଁ ରଜର ସଜବାଜ ଆମ ଏଠି ହୁଏ ଯେ ରଜ ଉତ୍ସବ। ରଜ ଉତ୍ସବ ହଁ। ହଁ ଡୋଳି ଲାଗେ ଏଥରକ ବହୁତ ଡୋଳି ଲାଗିଥିଲା।
ଆଚ୍ଛା।
ଚକି ଡୋଳି ପଟା ଡୋଳି।
ପଟା ଦୋଳି ତ ଫେମସ୍ ଆଉ।
ହୁଁ ପଟାଦୋଳି ଆମ ଏଠି କଁ ହୁଏ ଯାଣିଛ ନା?
କଣ?
ରଜ ଥିବ ଆଠ ଦିନି ନା ରଜ ଥିବ ହଁ ରଜ ଥିବ ଆଠ ଦିନ ବାଉଁଶ ସବୁ କଟା ହବ ଚାଟିକିଆ ବାଉଁଶ।
ହଁ।
ଚାରି ଟିକିଆ ଡୋଳି ଖେଳିଛ କେବେ?
ଚାରି ଟିକିଆ ମାନେ କୋଉ ଟାଇପ୍ ରକୁହ।
ମାନେ ଗୋଟେ ପଟାରେ ଚାରି ଜଣ ଠିଆ ହେଇଥିବେ।
ଓହୋ ହୋ ହ ହଁ ଦେଖିଛି ଖେଳିନି।
ଏପଟେ ଦିଇ ଜଣ ସେପଟେ ଦିଇ ଜଣ ଖାଲି ବାହିବେ ହଁ ମତେ ଚରିକି ଦୋଳି ଟା ବେଶୀ ସେ ମୁଣ୍ଡ ବୁଲାଏ କିନ୍ତୁ ପଟା ଦୋଳିରେ ମୋର ଅଭ୍ୟାସ ଅଛି ନା ଆମ ଗାଁରେ ଲାଗେ ପଟା ଦୋଳି। ରଜ ଥିବ ଆଠ ଦିନ ଜିମୁଁ ବାଁଶ କାଟିମୁ ବାଁଶ କାଟିକି ଆଣିକି ଅଛନ୍ତି ଜଣେ ଲଗେଇବା ପାଇଁ ଦୋଳି। ଲଗେଇ ଦିଅନ୍ତି ସେ ପ୍ରତିବର୍ଷ ଲଗାନ୍ତି ଦୋଳି ଗଛ ଉପରୁ ଚଢିକି ଲଗେଇବେ। ହୁଁ। ଭଲ ଲାଗେ ଆଉ ଏଥର ଏଥର ଆଉ ଗୋଟେ ନୂଆ ପ୍ରକାର ଦୋଳି ଲାଗିଥିଲା ନୂଆ ପ୍ରକାର କଣ ଚରର୍କି ଦୋଳି।
ହୁଁ।
ଚରିର୍କି ଦୋଳି ଲଗା ହେଥିଲା ହଁ। ଏଥରକ ବି ରଜ ଟା ବୋହୁତ ଭଲ କଟିଛି କିନ୍ତୁ ଲାଷ୍ଟ ରଜ ଟିକେ ଛାଡ ଆଉ। ଦିଇ ବର୍ଷ ହେଲାଣି ଏବେ ଲାଷ୍ଟ ଲାଷ୍ଟ ମାନେ ରଜରେ ବର୍ଷା ହୋଉଚି।
ହଁ।
ହୁଁ। ଆଉ ଘରେ ମା ହରିଆକା ସବୁ କଣ କରୁଛନ୍ତି?
କି ରୋଷେଇ କରୁଥିବେ ଆଉ।
ହୁଁ ହୁଁ ହୁଁ ମାନଙ୍କ ମୋରତ ରୋଷେଇ ଦାୟିତ୍ଵ ଆଉ।
ହାଲୋ।
ରଜରେ ସିନା ମାନେ ଝିଅ ପିଲା ସବୁକୁ ମା କିଛି କରିଦେବେନି କିନ୍ତୁ ମା ମାନେ ନିଜେ ହିଁ ତ ରୋଷେଇ କରନ୍ତି।
ସେଇଆ ପା।
ମାଆ ମାନେ ସବୁ କହିବେ ମୋ ଝିଅ ମାନ କେମିତି ଖୁସିରେ ରୁହନ୍ତୁ ସେମାନେେ ଟିକେ ବୁଲାବୁଲି କରନ୍ତୁ। ନା ସିଏ କିନ୍ତୁ ନିଜେ ରୋଷେଇ କରନ୍ତି ହଁ।
ମା ମନ ଆଉ ବୁଝିବ ନା।
କଣ କହିଲ?
ମୁଁ କହିଲି ମା ମନ ଆଉ ବୁଝିବ ନା।
ହୁଁ ମା ମନ ଆଉ ବୁଝିବ ନା।
ସେଇଆପା ଯେତେ ଯା ହେଲେବି ମା ମା।
ମା ମା। ଆଉ ତମ ଗାଁରେ ଆଉ କି ପର୍ବ ହୁଏ ମାନେ ପର୍ବ ତ ହୁଏ କଣ ପର୍ବ ପାଳନ ହୁଏ?
ଆମ ଗାଁରେ ସେମିତି ସବୁ ହୁଏ ମାନେ ଯୋଉ କୁମାର ପୂର୍ଣିମା ଜାଣିଚ ନା?
ହଁ ହଁ କୁମାର ପୂର୍ଣ୍ଣିମା।
କୁମାର ପୂର୍ଣ୍ଣିମା ଟା ଆମ ଗାଁ ରେ ସବୁ ଝିଅ ମାନେ ବୋହୁତ ଭଲସେ ପାଳନ୍ତି।
ହୁଁ ଓହୋ କୁମାର
ଭଲ ସେ ମାନେ ବୋହୁତ ଭଲ ସେ ଯୋଉ ବରକନ୍ୟା ହେଇକି ଖେଳନ୍ତି ନାଚନ୍ତି ଗୀତ ବଜେଇ
ହୁଁ ଓହୋ। ଭଲ ଆଉ ନା ଆମ ଗାଁରେ କୁମାରୀ ପୂର୍ଣ୍ଣିମା ହଁ ସେମିତି ପାଳନ୍ତି ଯେ ଆଉ ହୋଉଚି ଆଉ ହଉଛି ଯୋଉ କଣ କହିଲ ଯୋଉ? ଦୁର୍ଗା ପୂଜା ଦୁର୍ଗା ପୂଜା।
ହଁ ଦୁର୍ଗା ହଁ ଦୁର୍ଗା ପୂଜା।
ହଁ ଦୁର୍ଗା ପୂଜା ହୁଏ ଭଲ। ଆମ ଏଠି ଦୁର୍ଗା ପୂଜା ବହୁତ ଭଲ ହୁଏ। ସମୀସ୍ତିଙ୍କ ଘର ଘର କୁଣିଆ ଦେଖିବ ଦୁର୍ଗା ପୂଜାରେ।
ଓହୋ
କୁଣିିଆ ଆମର ଏଠି ଚାରି ମେଢ଼।
ଆମର ଆମ ଗାଁରେ ଜାଗର ବେଶୀ ଭଲ ହୁଏ ଜାଗରରେ ଆମର ସବୁ କୁଣିଆ ଆସନ୍ତି।
ଓହୋ ଭଲ ଆଉ ଜାଗର ଓପାସ କର ନା।
ହଁ ହଁ ଜାଗର ଓପାସ।
ହୁଁ ହୁଁ ହୁଁ ଜାଗର ଉପାସ କରୁଥିବ ଆଉ।
ଜାଗର ଓପାସ କରେ ଜାଗର।
ହ
ଖୁଦୁରୁକୁଣୀ ଖୁଦୁରୁକୁଣୀ ଶୁଣିଚ ମୁଁ ଟ୍ୟାକ୍ସ ସବୁ ରିଜେକ୍ଟ୍ କରିଦେଇଚି।
ହୁଁ। ହୁଁ। ଭଲ ଆଉ ହଁ ଆମର ଏଠି ଖୁଦୁରୁକୁଣୀ ଓଷା ହୁଏ ଯେ ମୁଁ କିନ୍ତୁ
କରୁଥିଲି ଆଗୁରୁ ଆଉ କରୁନି।
ହ୍ୟାଲୋ।
କଣ ଖାଇଚ ସକାଳୁ?
ସଖାଳୁ ଆଜି ଖାଇଥିଲି ପା ଆଜି ସଖାଳୁ ଖାଇଥିଲି ଭାତ ଖାଇଲି। ତମେ କଣ ଖାଇଲ ଖାଇଥିଲ?
ମୁଁ ଏଇ କହୁଥିଲି ପରଟା ଆଉ ଭଜା।
ହୁଁ ଭଲ ଆଉ। ଫୁଣି ଖାଇ ପିଇକି ଫୁଣି ହଁ ଖାଇ କିଏ ଏକୁଟିଆ ଅଛ ନା ଆଉ କିଏ? ତମ ସାଙ୍ଗମାନେ।
ସାଙ୍ଗମାନେ ସବୁ ପଳେଇଲେ। ମୁଁ କହିଲି ଏକୁଟିଆ ଅଛି।
ଓହୋ ଓହୋ ହଁ ହଁ। ହୁଁ ହଉ।